ହେଇଛୁ।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
ହାଲୋ ହାଲୋ। କଣ କରୁଛୁ?
ଏଇ ବସି ଥିଲି ଆଉ ତୁ କଣ କରୁଛୁ? ଚୁ।
ମୁଁ ଏଇ ଖାଇକି ଏବେ ଆସିଲି ରଜ ବିଷୟରେ ଟିକେ କଥା ହେବାର ଅଛି ତ ସେଥିପାଇଁ ମୁଁ ଟିକେ କଲ୍ କରିଥିଲି ଆଉ। ଫ୍ରି ଅଛୁ ନା?
ହଁ ମୁଁ ଅଛି। ଆଉ କଣ ଖାଇଚୁ ତୁ?
ଆଉ ହଉଛି କଣ କେମିତି ରଜ ବିଷୟରେ କଣ କେମିତି କରିବା କହିଲୁ?
ରଜ ବିଷୟରେ କଣ ମାନେ ଯେମିତି ଭଲ ହବ ରଜ ଉତ୍ସବ ଟା ଯେମିତି ଖୁସି ଲାଗିବ ଯେମିତି ସବୁ କିଛି ଥିବା ଦରକାର ଥିବ ସେଇଠି ସେଇ ଟାଇପ ତୁ କିଛି କହ ତାପରେ ମୁଁ କିଛି କହିବି।
ମାନେ ମୁଁ କହୁଛି ଆମେ ଯେହେତୁ ଗାଁର ସବୁ ଯେତିକି ମାନେ ବାହା ହେଇଯାଇଛନ୍ତି ତାଙ୍କର ସବୁ ନମ୍ବର ଆମେ ରଖିନେ ତ ମୁଁ ଭାବୁଛି ଆମେ ଯେତିକି ଗାଁରେ ଯୋଉ ଝିଅ ମାନେ ସବୁ ଅଛନ୍ତି ସେଇମାନେ ପ୍ରଥମେ ଆମେ ଗୋଟେ ଜାଗାରେ ଏକାଠି ହେବା ଏକାଠି ହେଇସାରିଲା ପରେ ଗୋଟେ ଗ୍ରୁପ ଖୋଲିବା ସେଇ ଗ୍ରୁପରେ ଆମେ ସମସ୍ତେ ଆଡ଼୍ ରହିବା ଆଉ ଯୋଉ ବାହା ହେଲା ଝିଅମାନଙ୍କୁ ସବୁ ତାଙ୍କ ନମ୍ବର ଆଡ଼୍ କରିବା ତାଙ୍କୁ ସବୁ କହିବା ଯେ ରଜ ମହୋତ୍ସବ ଏବେ ଆମ ଗାଁରେ ହେବ ଆଉ ମାନେ ପ୍ରତିବର୍ଷ ତ ସେମିତି ସବୁ ଆମେ ଯାଆନ୍ତି ସବୁ ଅଲଗା ଅଲଗା ଗାଁ ମାନେ ସବୁ ଯାଇକି ଦୋଳି ଖେଳାନ୍ତି କି ବୁଲାବୁଲି କରାନ୍ତେ କରୁଥିଲେ ଏବେ ମୁଁ ଭାବୁଛି ଯେ ଆମ ଗାଁରେ କରିବା ଆଉ ଆମ ଗାଁରେ କେମିତି କଣ ଭଲ ହବ ହ ସବୁ ଝିଅ ଝୁଆଣି ଆସିବେ ସେଇ ବିଷୟରେ କହୁଥିଲି କହିବା ବୋଲି ନା କଣ କହୁଛୁ?
ହଁ ବହୁତ ଭଲ କଥା ଏଇଟା ତ ବହୁତ। ବହୁତ ଭଲ କଥା ନା କାହିଁକିନା ସବୁ ଝିଅ ଜଣ ସବୁ ଆସିଲେ ଖୁସି ଲାଗିବ ଆଉ ଆମକୁ ଆମ ସେମାନେ ବହୁତ ଖୁସି ହେବେ ପୁଣି ଆମେ ବି ବହୁତ ଖୁସି ହେବା କାହିଁକି ନା ଗୋଟେ ଗାଁ ରେ ରଜ ଉତ୍ସବ ହଉଛି ମାନେ ସମସ୍ତେ ବହୁତ ଅନେକ ସମସ୍ତେ ଖୁସି ହେବେ ତ ସେଇ ସବୁଝିଅ ସମସ୍ତେ ଏ ବିଷୟରେ କଥାବାର୍ତ୍ତା ଏବେ ମିଶିବେ ଆଉ ସମସ୍ତେ ସହଯୋଗ କଲେ ଏଇ କାମଟା ହବ ଆଉ ଆମେ କହିଦେଲେ। ତ ହବନି ନା ସବୁଝିଅଙ୍କୁ ତ ଏକଥା ଜଣେଇକୁ ପଡ଼ିବ ନା।
ହଁ ମୁଁ ବି ସେଇଟା କହୁଥିଲି ଯେ ଆଉ ମୁଁ କହୁଛି ପ୍ରଥମେ ଆମେ ଆଜି ଆଜି ଯେଉ ଯଦି ହେବ ନହେଲେ କାଲି ଚାରିଟା ବେଳେ ଏତେ ଜୋର ତ ଖରା ହେଉଛି ଯେ ମାନେ ବାହାରି ହେଉନି ଦିନରେ ସକାଳେୁ ସମସ୍ତଙ୍କର କାମ ରହିବ। ତ ମୁଁ ଭାବୁଥିଲି ଆମେ ଚାରିଟା ବେଳେ କି ପାଞ୍ଚଟା ବେଳକୁ ସବୁ ଆମର ସେ ଯେଉଁ ଜାଗାରେ କରିବା ସେ ଜାଗାରେ ଆସିକି ଟିକେ ଏକାଠି ହେଇଯିବା ସେ ଜାଗାରେ କଣ କେମିତି ମାନେ ସଫା ହେବ କି କଣ ହେବ ସେସବୁ ଆମେ ଟିକେ ଦେଖିଦେବା ଆଉ। ଓ ମାନେ ସବୁ ଏକାଠି ହେବା ସମସ୍ତଙ୍କ ନମ୍ବର ଆଣିକି ଗୋଟେ ଗ୍ରୁପ୍ ଖୋଲିଦେବା ସେଇ ଗ୍ରୁପରେ ଆମେ ସବୁ କଥାବାର୍ତ୍ତା ହେଇଯିବା ଏଇଆ କହୁଛୁ ନା ଆଉ ଅଲଗା କିଛି କଣ କରିବା କହ।
ହଁ ଏତିକି ତ ହବ ତ ଏତିକି ହଁ ହବ। ହବ କିନ୍ତୁ ଉତ୍ସାହ ବା ମହୋତ୍ସବ ତ ସେଥିାଇଁ ସହ ଅ ତ ଏମିତି କ ତିଲାାବାନେ ସରିସୁଜି ଅଛି ଉଁ ଦୋଳି ପଡ଼ିିବାର ବି ଅଛି। ଅଲଗା କିଛି ଅଛି ସେଇ ସେ ବିଷୟରେ ଏତେ କଣ ହଉଛୁ କହ ଏତିକି ମାନେ ତୁ କଥ କହିଲୁ ଏତିକି ମାନେ ସବୁ ଜାଣିକି ଝିଅ ମାନେ ରାଜି ହେବେ ତ ଅଲଗା କିଛି ନୂଆ ଟିକେ କରିବା ନା
ଅଲଗା କିଛି ନୂଆ ଟେ କରିବା ନା। ହଁ ନୂଆ କରିବା ଯେ ମୁଁ କହୁଥିଲି ଆଗେ ଏମିତି କଥା ହେଇଯିବା ମାନେ କାହା ମାନେ ଆମେ ସବୁ ଗାଁରେ ସବୁ ଝିଅ ଏବେ ସମସ୍ତଙ୍କର ପାଠପଢ଼ା ସରିଯାଇଛି ସମସ୍ତେ ଏବେ ଗାଁରେ ଆସିଛନ୍ତି ଅଛନ୍ତି ତ ମୁଁ କହୁଛି ଆମେ ଗାଁ ଝିଅ ମାନେ ଯେଉଁ ବାହା ହେଇଯାଇଛନ୍ତି। ତାଙ୍କ ମନଙ୍କୁ କଲ୍ କରିଯିବା ନହେଲେ ଗ୍ରୁପରେ କଥା ହେଇଯିବା କାହା ଘରେ ମାନେ କାହା ଶାଶୁ ଶଶୁର ଛାଡ଼ିବେ କି ନ ଛାଡ଼ିବେ ସେମାନେ ତ ବାପ ଘରେ ନାହାନ୍ତି ନା ଯେହେତୁ ବାହା ହେଇକି ଶାଶୁ ଘରକୁ ପଳେଇଛନ୍ତି କାଳେ ସେମାନେ ଆସିପାରିବେ ନ ଆସିପାରିବେ ଆଗେ ଆମେ କଥା ହେଇଯିବା କଥା ହେଇସାରିଲା। ପରେ ତାପରେ କଣ କେତେ ପଇସା ଦେବେ କଣ ନାହିଁ? କେତେ ପଇସା ଆଦାୟ କରିବା କି ଆମେ ଛୁଆ ଖାଲି ଦେବା ନା ଗାଁ ଲୋକଙ୍କଠୁ କିଛି ସାହାଯ୍ୟ ମାଗିବା ଆଉ ଦୋଳି ମାନେ ମାନେ ଆସି କିଣା ହେବା ମାନେ ଲୋକ ବୁଝାଇ କି ସିକି ପଡ଼ିବ ନା ହଉଛି ଦୋଳି ତିଆରି କରିବା ସେଇ ବିଷୟରେ ମୁଁ ତୋତେ କହୁଥିଲି ତୁ କହ କଣ କରିବା କହ?
ହଁ ତୁ ଯୋଉଟା କହିଲୁ ଠିକ କଥା କହିଲୁ ସେଇଟା ହବ ମୁଁ ବି ସେଇଥିରେ ରାଜି ଅଛି। ମି ଛୁଆ ମାନେ ଅଛନ୍ତି ମି ସେଇଠି କଥା ଯ ଗୋଟେ ଯାହା ଗୋଟୋନେ ସଧାନ ହବନା ସେମିତି ହେଲେ କିଛି ଆମେ କରିବା ତ ସବୁ ଆମେ ବି ଯାହା କଥା ହେଇଛି ଆଙ୍କୁ ବି ସେଇଠି ମାନେ ସେ କଥା କହିବା ହଁ ଆମେ ଏମିତି ଭା ଭାବିଛୁ ମାନେ ଏଇଟା କରିବା ଆଉ ଏମିତି କଣ କଣ କରିବା ଆଉ?
ଆ ହଉ ମୁଁ ବି ସେୟା କହୁଥିଲି ଆଉ ଆମେ ଏଇ ବର୍ଷ ମାନେ ଦୋଳି ପକେଇବା ଚକ୍ର ଦୋଳି ପ ଟା ଦୋଳି ପକେଇବା ଦି ତିନିଟା ଆଉ ରାମଦୋଳି ହେବ। ଆଉ ନିଶେଣି ଦୋଳି ଆଉ ଏତିକି ହବ ଆଉ। ଆମେ ସେଇ ଜାଗା ଟା ମାନେ ଡିଜାଇନ୍ ଆମେ ଯଦି ଭାବିକି ନିଜେ କରିଦେବା କରିଦେବା ନହେଲେ ଆମେ ହେଉଛି ଲୋକ ବୁଝିଦେବା ଟେଣ୍ଟ ପାଇଁ ଆଉ ସେ ଟେଣ୍ଟ ବାଲା ଯଦି ଅଧିକ ପଇସା କରିବ ତ ଆମେ ଗାଁରୁ କିଛିଟା ମାନେ ସେ ଇଏ କରିବା। ଦେଖିକି ତାପରେ କଲେ ଆମେ କରିପାରିବା ବହୁତ ଭଲରେ ଆଉ ପିଠାପଣା ମାନେ ଗୋଟେ ପୋଡ଼ ପିଠା ଗୋଟେ ଷ୍ଟଲ୍ ପକେଇଦେବା। ଆଉ। ପାନ ଷ୍ଟଲ୍ ବି ପଡ଼ିବ ଆଉ। ମାନେ ମାନେ ଯେମିତି ବଡ଼ ଆକାରରେ କରିବା ଆମେ ଯେମିତି ସବୁ ଗାଁରେ ଯାଇକି ଦେଖନ୍ତି ସେମାନେ ଯେମିତି ଆମ ଗାଁକୁ ସବୁ ବୁ ଆସିକି ଟିକେ ଦେଖିବେ ନା କଣ କହୁଛୁ?
ହଁ ତୁ ଯୋଉଟା କହିଲୁ ଠିକ୍ କଥା କାହିଁକିନା ଆମେ ସବୁ ବର୍ଷ ହଁ ଆମେ ଯାଉଛେ ତାଙ୍କ ଦେଖୁଛେ ଆମେ କହୁଛେ କି ହଁ ତାଙ୍କ ଆରେ ବହୁତ ଭଲ ହଉଛି ଆମେ ତାଙ୍କ ମାନେ ବହୁତ ପ୍ରଶଂସା କରୁଚେ ନା ସେମିତି ଆମ ଗାଁରେ ସେମିତି କିଛି ମାନେ ଟିକେ ବହୁତ ଭଲ ଭାବରେ ହେଲେ କି ଭଲ ଭଲ ଆୟୋଜନ ହେଲେ ତ ଆମ ଗାଁକୁ ସେନ୍ତି କିଏ ଦେଖି ଆସିକି ଆମ ଗାଁକୁ ପ୍ରଶଂସା କରିବ ହଁ ସେଇ ଗାଁରେ ଏମିତି ସେମିତି କରୁଛନ୍ତି ଝିଅମାନେ ମିଶିକି କରୁଛନ୍ତି ତ ମୋତେ ବହୁତ ବହୁତ ଭଲ ଲାଗିଲା ଏ ତୁ ଯୋଉଟା କହିଲୁ ତ ସେଥିପାଇଁ ତାହେଲେ ଆମେ ସମସ୍ତଙ୍କୁ ଏଇ କଥାଟା ଆଜି କହିବି ଜଣେଇବା।
ହଁ ଆଜି ଆମେ ଏଇ କଥା ବିଷୟରେ କଥା ହେଇଯିବା। ଆଉ ଆମେ ଯଦି ପଇସା ଆମେ ଯଦି ଛୁଆ ବେଶୀ ଦେଇପାରିବେନି ଆମେ ଗାଁ ଲୋକ ପ୍ରତି ଘର ର ଘର ପିଛେ ପାଞ୍ଚଶହ ଟଙ୍କା କରିଦବା ଆଉ ଛୋଟ ଛୁଆ ସେ ତାଙ୍କର ତ ପଇସା କଣ ଆଉ ଦେବେ ଘର ପିଛା ଯେହେତୁ ଆଜ୍ଞା ଛୋଟ ଛୁଆ ପଇସା ଦେବେନି ତ ଆମେ ଏତିକି କରିଦବା ଫାଷ୍ଟ ତାପରେ ଦେଖିବା ଯଦି ପଇସା ଅଧିକ ହୁଏ ତ ତିନିଦିନ ପାଇଁ ଆମେ ଭୋଜି ପାଇଁ ଆୟୋଜନ କରିବା ଆଉ ଡେକୋରେସନ ପାଇଁ ଆୟୋଜନ କରିବା ଯ ଦି ଅଧିକ ପଇସା ହବ ମେଲୋଡି କରିବା ଆଉ ଏମିତି ତିନି ଦିନିଆଙ୍କ ତ ଆମର ଛୋଟ ଛୁଆ ନାଚିବେ। ତାଙ୍କର ନାଚ ଗୀତ ହବ ଆଉ ହଉଛି ମେଲୋଡି ବି କରିବା। ମେଲୋଡି ବାଲା ତ ଖାଲି ଇଏ ହବନି ନା ଯାହା ହେଲେ ବି ସେ ପଇସା ତ ନବ। ତ ଏମିତି ଆମେ କରିଦବା ଆଉ ଦେଖେ ମୁଁ କହୁଛି କଣ କହିଲୁ ସବୁ ଛୁଆ ଆମେ ଏକାଠି ହେଇକି ଆମେ ଫାଷ୍ଟ କଥା ହେଇଯିବା ସବୁ ଟେଣ୍ଟ ଯଦି ମାରିବା ଆଗୁଆ ଆଡଭାନ୍ସ ତାକୁ କେତେ କଣ ଦବା ଯଦି କାଠ ପାଇଁ ଇଏ କରିବା ତ ଆଗ ଗୋଟେ ଦରଖାସ୍ତ ଲେଖିଦେଇକି ଆମେ ଦେଶରେ ଦେବା ନା କଣ କହୁଛୁ।
ହଁ ତ ଏମିତି ନକଲେ ତ ଆମେ ଅସୁବିଧାରେ ପଡିଆ ସେ ଦରଖାସ୍ତ ଯିବ ନା ଦରଖାସ୍ତ ମାନେ ଦେଶକୁ ଦେଲା ପରେ ସିଏ ମାନେ ସିଏ ଆମକୁ କାଠ ଦେବେ କି କଣ ମାନେ ଦେବେ ଆମକୁ ସହଯୋଗ କରିବେ ତ ସିଏ ସେମାନେ ଆମକୁ ଆମେ କେବଳ ଝିଅମାନେ ତ କହିଦେଲେ ହବନି ନା ଗାଁ ଲୋକ ବି ଆମ ସହିତ ସହଯୋଗ କରିବା ଦ ଦରକାର। ସେମାନେ ସହଯୋଗ କଲେ ଆମେ ବହୁତ ଆଗୁକୁ ବି ଯାଇପାରିବା କି ଏଇ ବିଷୟରେ ଅଲଗା ବିଷୟରେ ଅଧିକ ଟିକେ ଭାବିପାରିବା କି ହଁ ଆମେ ଆଉ ଟିକେ ଅଧିକ ଭଲ ଭାବରେ କରିବୁ ତ ସେମାନେ ଆମେ ତାଙ୍କ ମାନଙ୍କୁ ଜଣେଇବା ତ ଆଜି ଯୋଉ ଚାରିଟା ବେଳେ ରଖିଛନ୍ତି ଯୋଉ ମିଟିଂ ହବା ପାଇଁ ରଖିଛନ୍ତି ତ ସେଇଥିରେ ଆମେ ଏ ବିଷୟରେ କଥା ହେବା କାହିଁକି ନା ଦେଶ ବିଷୟରେ ଜଣା ମାନେ ସମସ୍ତେ ଗାଁ ଲୋକ ଯେମିତି ମିଶିକି ଆମେ ସହଯୋଗ କରିବେ ତ ସେଇ ବିଷୟରେ ମୁଁ ଭାବୁଛି କି ତାଙ୍କୁ ଜଣେଇବା।
ହଁ ପ୍ର ଥାପି ଆମେ ଏକାଠି ହେଇକି ଗୋଟେ ଜାଗାରେ ଏକାଠି ହେଇକି କଣ କରିଆ ନାଇଁ ଆଉ ଗୋଟେ ଦରଖାସ୍ତ ଲେଖିକି ଦବା। କେତେ କଣ କାଠ ଲାଗିବ କୋଉ ଦୋଳିଟାରେ ଅଧିକ କାଠ ଲାଗିବ କି କୋଉ ଦୋଳିଟାରେ କମ୍ କାଠ ଲାଗିବ ଯେହେତୁ ଆମେ ତିନିଦିନ ଆଙ୍କ ରୋଷେଇ କରିଆ କାହା ଘରୁ ତ ଆଉ ଏମିତି କାଠ ନେଇହବନି ନା ଆମେ ସେ ଦେଶରୁ ବି ଏକାଥରେ ରୋଷେଇ କରିଆ ପାଇଁ ବି କାଠ ଆଣିଥିବା ଭାରି। ଆଉ କାଠ ଆଣିଥିବା ପଇସା ଯଦି ନେବେ ଯଦି ଦେଶ ନେବ ଦେଶ ଟା ଯେହେତୁ ମାନେ ଜଙ୍ଗଲ ଆମ ଜଙ୍ଗଲରୁ ଆମେ କା ଠ ଆଣିବା ତ ପଇସା କଣ ନେବେ ଆମଠୁ ଆମେ ଖାଲି ଆପ୍ଲିକେସନ ଦେଇକି ତାଙ୍କଠୁ ପରମିଶନ୍ ଆଣିକି କାଠ ଆଣିବାର ଅଛି ତ ଦେଖେ ସେଇଆ ମୁଁ କହୁଛି ଆଉ ଯଦି ପଇସା କଥା କହିବେ ତ ଆମେ ଟ୍ରାକ୍ଟର ଭଡା ଆଉ ଯୋଉ ଲୋକ ହାଣିବ ସିଏ ଆଉ କଣ ମାଗେଣା ନେବ ଯାହା ହେଲେ ବି ପଇସା ନେବ ଦେ ସେଇଆ ଆମେ କରିବା ଆଉ ତୁ ଡ୍ରେସ୍ ଆଣି ସାଇଲୁଣୁ?
ନାଇଁ ମୁଁ ଆଣିନି ଆଉ ଦି ତିନି ଦିନ ପରେ ଆଣିବି ତୁ
ନାଇଁ ମୁଁ ମୁ ଡ୍ରେସ ଆଣିନି ମୁଁ ଭାବୁ ଭାବୁଛି ଏ ବର୍ଷ ଡ୍ରେସ୍ଟେ ଆଣିବିନି କାହିଁକିନା ମୋ ଜନ୍ମଦିନ ଏବେ ଯାଇଛି ନା। ତ ମୁଁ ଦିଇହଳ ଡ୍ରେସ୍ କରିଦେଇଛି ଆଉ ଏବେ ହଳେ ଡ୍ରେସ୍ ମୋତେ ଭଲ ଲାଗିଲା ତ ମୁଁ ଆଣିକି ରଖିଦେଇଛି। ଦିହଳ ଡ୍ରେସ୍ ନୂଆ ଅଛି। କାହିଁ ବେକାରଟାରେ ଡ୍ରେସ୍ ଆଣିକି ଇଏ କରିବି ସେଇ ପଇସାଟା ଅଛି କା ମୁଁ ରଖିଦେଇଥିବି ଯେଉଁ ଆମେ ରଜ ପାଇଁ ଯେଉଁ ପଇସା ମାନେ ଦବା ସେଇ ପଇସାଟା ଦେଇଦେବି ଆଉ ଘରେ ସେ ପଇସାଟା କହିବିନି ଯେହେତୁ ରଜ ହେବ ତାେଲେ ସମସ୍ତେ ଘରେ ପୁଣି ସମସ୍ତଙ୍କର ପି ପଠାପଣା କରିବାର ଅଛି ସମସ୍ତେ ଘର ମାନେ ବନ୍ଧୁବାନ୍ଧବ ଯେହେତୁ ଆସିବେ ଝିଅ ଝିଅଣି ସବୁ ଆସିବେ ସେମାନେ ଅଲଗାଚ ଖର୍ଚ୍ଚ ଅଛି ନା ତ ମୁଁ ଭାବୁଛି ସେ ପଇସା ଡ୍ରେସ୍ କିଣିବିନି ସେ ପଇସାଟା ମୁଁ ରଖିଦେଇଥିବି ରଜ ପାଇଁ ଦେଇ ଦେବି ଆଉ ଏମିତି ଅଲଗା ଯଦି ଜିନିଷ ମୋର କିଛି ମେକଅପ୍ ଜିନିଷ ନଥିବ ସେ ମେକଅପ୍ ଜିନିଷ କିଛି ଗୋଟେ ଆଣିବି ହୋର ଆଉ।
ହଁ ବହୁତ ଭଲ କଥା କହିଲୁ। ଗୋଟେ ଜିନିଷ ତ ଅଛି ନା ତ ଆଉ ଗୋଟେ କାହିଁକି ଆଣିକି ଇଏ କରିବୁ ସେ ପଇସା ଥା ଥିଲେ ସେ ରଜ ମସବ ସିନା ଲଗାଯିବ ତମ ଘରେ ବି କୁଣିଆ ସବ ଆସିବେ ନା ତ ଏମିତି ଆଉଁ ବି ସେମିତି ସେଇଆ ଭାବୁଛି ଆଉ ମୁଁ ବି ସେମିତି ଭାବୁଛି କି ସେମିତି ଅ ଅ ଗୋଟେ ଡ୍ରେସ ଆଣିକି ବି ହଁ ଯୋଉ ଆଉ ପଇସା ଦେବି ରଜମତ୍ସବ ଚାହୁଁଛି ଦେବି ବୋଲି
ହଁ ମୁଁ ବି ସେଇଟା କହୁଥିଲି ସେମିତି କଲେ ଭଲ ହେବ।
ହଁ ଭଲ ଲାଗିବ ସେଇଟା। ତ ଆଜି ଚାରିଟା ବେଳେ ମୁଁ ଆଜି ଖାଇଥିଲି ଭାତ ଆଉ ଡାଲମା ଆଉ ଶାଗ ଆଗ ବଜା ହେଇଥିଲା ଆଉ। ଆଉ ତୁ କଣ ଖାଇଥିଲୁ?
ମୁଁଁ ସେଇ ଖାଇଥିଲି ଭାତ ଆଉ ଦଳା ଦୋଳି ଏ ଯେଉଁ ଗରମ ହେଉଛି କିଛି ଇଚ୍ଛା ହେଉନି ନା ଖାଇବା ପାଇଁ ସେଥିପାଇଁ ଏତିକି ଖାଇଥିଲି ଆଉ ଆଉ ହଉ ଶୁଣୁ ମୁଁ ଆଜି ଯଦି ଚାରିଟା ବେଳେ ମିଟିଂ ଅଛି କଥା ହେବେ ତାହେଲେ ମୁଁ ଏବେ ରଖୁଛି ଆଁ।
ହଉ।
ହଉ।
ସେ